କଣ କରୁଛ?
ଶୁଭୁଛି ନା।
ୟସ୍
କଣ କରୁଛ?
ଏଇ ବୁନୁଥିଲି ଏପଟ ସେପଟ ହଉଥିଲି ଟିକେ ଆଉ।
ଏଇତ ସମୟ ଆଉ ପାଞ୍ଚଟା ପଇଁତିରିଶ ବାଜିଛି ନା।
ହୁଁ ତମେ କଣ କରୁଛ?
ମୁଁ ଏଇ ବସିକି ବାହାରେ କୁରକୁରି ଖାଉଛି।
ବଢିଆ ଆଉ। ଆମୁକୁ ଟିକେ କୁରକୁରି ଦେଲେ ଭଲ ହୁଅନ୍ତା।
ଆସୁନା ଯିବା ଟିକେ ବୁଲି ନା କଣ କହୁଛ?
ବୁଲି ଯା ହଁ ଯିବା ଯିବା।
ଯେ କାଲି ଘର ପାଖକୁ ଜାଣିଛ ନା ଆସିଥିଲା ଗୋଟେ ଜି ସାର୍ଥ ସାର୍ଥକ ଇଏ ଚ୍ୟାନେଲ ଗୋଟେ ଛୁଆ ମାନଙ୍କୁ ଖେଳଉଥିଲେ ନଚଉଥିଲେ
ହଁ ହଁ ଜାଣିଛି ଆମ ଆଡେ କାଇଁ ଆସି ଆ ନା ଆମ ଆଡେ ଆସିନାହାନ୍ତି ସେ ଆସିବେ କାଲି।
ଆଚ୍ଛା ସିଆଡେ ତମର ଯାଇନା
ନା।
ଆମର ଆସି ଏଠି ଛୁଆମାନେ ବା ଖେଳୁଥିଲେ ବଡ ବଡ ପିଲାମାନେ ଖେଳୁଥିଲେ ଛୋଟ ଛୁଆଙ୍କ ଏଁ ନାଚୁଥିଲେ ମ ପ୍ରାଇଜ ଦିଆ ହେଇଥିବ ଯିଏ ଜିତିଥିବ ଆଉ।
ଭଲ ଆଉ।
ତମର ତାହେଲେ ସିଆଡେ ବି ଯିବେ ଏଇ ସପ୍ତାହ ଭିତରେ ଯାଇପାରନ୍ତି
ହଁ ତାହେଲେ ଆମ ଆଡେ ବି ଆସିବେ ବୋଧେ ଆଉ ନା ସମସ୍ତ ଆଡେ ବୋଧେ ଯିବେ କଣ ଆଉ।
ଦେହ କଣ ଭଲ ନାଇଁ କି?
ହଁ ଦେହ ଭଲ ନାହିଁ ଶୋଇକି ଉଠିଲି ତ ଆଉ ସେଥିପାଇଁ ଆଉ ତଣ୍ଟିଟା ଟିକେ ବସି ଯାଇଛି।
ମାନ୍ଦାଳିଆ ଭ ତମର ଶବ୍ଦ ଶୁଣୁଚି ନା କଣ୍ଠସ୍ଵର ଶୁଭୁଚି ହୁଁ ଆଉ ଏବେ କଣ କରିବ ବି?
ନାଇଁ ମୁଁ ଏପଟ ସେପଟ ଚାଲୁଛି ଆଉ କଣ ଖାଇଥିଲ ଆଜି?
ମୁଁ ଖରାବେଳେ ଖାଇଥିଲି ଭାତ ଆମ୍ବ, ଭାତ, ଆମ୍ବ ଭଜା, ସନ୍ତୁଳା ସନ୍ତୁଳା ଟା ସଖାଳର ଥିଲା। ତରକାରୀ ଆଉ ତମେ?
ମୁଁ ଆଜି ପଖାଳ ଦି କଂସା ଖାଇଛି ଦି
ହେ ବାପ ଆଜି ଭଲ କି ତାହେଲେ ଖାଇଛ ତମେ ଦବେଇକି ଆଉ।
ଆଉ ଆଳୁ ଆଳୁ ଆମ୍ବୁଲ ଝୋଳ ଆଉ ଆମ୍ବ କା କୁଢି ଆଉ ବାଦାମ ଚଟଣି ଆଉ ଅ ଆଉ କଣ ଭଜା ତରକାରୀ ଏଇଆ ଆଉ।
ବାଦାମ ଚଟଣି କେମତି କରୁଚ କହିଲ ମୁଁ କରି
ବାଦାମ ଟାକୁ ବାଟିଦବ ବାଦାମ ଟା ଭ ଜା ହବ ଫାଷ୍ଟ ବାଦମଟା ଭାଜି ଦେଇକି ତାପରେ ତାକୁ ବଟା ହବ।
ହୁଁ।
ବାଟିକି ତା ଟିକେ ଲଙ୍କା, ଲୁଣ, ରସୁଣ ଦେଇକି ବାଟିଲେ ଆଉ ତା ଟେଷ୍ଟ ଟା ବହୁତ ଭଲ ଲାଗେ ଆଉ ତମେ ପିଠାରେ ତାକୁ ଇଟଲିି ରେ ବି ଖାଇପାରିବ। ମାନେ ଇଡଲି ଇଡଲିରେ ତାଉ ଟିକେ ଜଷ୍ଟ ପାଣିଆ କରିଦବ ଯଦି ଖାଇପାରିବ ଲଗେଇକି। ଚଟଣି ଟା ଆଉ ଭାତ ନର୍ମାଲ ତମେ ତାକୁ ଇଏରେ କରିବ ଆଉ।
ହଁ ବୁଝିଗଲି ମୁଁ ଖାଇଚି କେମିତି ହୁଏ ମୁଁ ଜାଣିନି ମୁଁ ଟିକେ କରନ୍ତି ବୋଲି ଭାବୁଛି। ମୁଁ ସେଇଆ କହିଲି ଦେଖିଆ ତମକୁ ପଚାରେ।
ନା ବାଦାମ ଚଟଣି ଭଲ ଲାଗେ।
ଆଚ୍ଛା ଆଉ ତମ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ବସିଛନ୍ତି ଆଉ ଶୋଇଛନ୍ତି ଆଉ।
ଉୁଁ ହୁଁ ଆଉ ତମେ କହୁଥିଲ ତମ ଭଉଣୀ ଯୋଉ ପରୀକ୍ଷା ଦେଇଥାନ୍ତେ ତାଙ୍କ ଏକ୍ଜାମ ତାଙ୍କ ପଢାପଢି ଏବେ କେମିତି କଣ ଚାଲିଚି?
ତାଙ୍କର ଭଲ ଚାଲିଚି ଆଉ। ତାଙ୍କର ଭଲ ଚାଲିଛି ମାନେ ସେଇଭଳିଆ ପଢୁଚନ୍ତି ଆଉ।
ସେ କେମିତି କଣ ସବୁ କୋଉ ସମୟରେ ପଢୁଛନ୍ତି?
ସେ ତାଙ୍କର ସକାଳ ପଢୁଚି ପୁଣି ରାତିରେ ପଢୁଚି ଆଉ ଖରାଳେ ଟିକେ ପଢୁଚି ଟିକେ ରାତିରେ ସମସ୍ତେ ଶୋଇଲା ପରେ ପଢୁଚି ଆଉ।
ଆଚ୍ଛା ରାତିଟା ସମୟ ସେ ଦୋଉଛନ୍ତି ଆଉ।
ହଁ।
ନା ତମ ଘରେ ବି ବୋଧେ ଲୋକ ବହୁତ ଅଛନ୍ତି ଆଉ ସବୁ ସାଙ୍ଗେ ପାଟି ଶୁଭୁଛି?
ହଁ ପରା।
ରଜ ତମେ ଆଉ ରଜରେ କଣ କହୁଛ କଣ ହବ ସବୁ?
ରଜରେ କଣ କିଛି
କିଛି ନାହିଁ ତମର? ରଜରେ ସ୍ପେଶାଲ କିଛି ହ୍ୟାଲୋ।
ହ୍ୟାଲୋ।
ହଁ ମୁଁ କହିଲି ରଜରେ ସ୍ପେଶାଲ କିଛି ନାହିଁ ତମର?
ହୁଁ ରଜରେ ସେମିତି କିଛି କୁଆଡେ ଯିବାର ନାହିଁ। ତମର?
ଆମର ସେମିତି କିଛି ନାହିଁ କୁଆଡେ ଆମ ଗାଁ ରେ ତ କେତେ ବଢିଆ ଆକାରରେ ହୋଉଛି ଆଉ ଯିବି କାଇଁ କୁଆଡେ।
ବହୁତ ଭଲ ହୋଉଛି ଯେ କିନ୍ତୁ ଆମ ଗାଁ ରେ ନାହିଁ ପାଖ ଗାଁ ରେ। ଆମେ ସେ ପାଖ ଗାଁ ଆଡେ ଯିବୁ ବୁଲିବା ପାଇଁ ଆଉ।
ଆଚ୍ଛା ହୁଁ ହୁଁ। ଆମର ପା ଏମିତି ବଡ଼ ଆକାରରେ ହୋଉଛି ରଜ ଏଠି ଆମ ଗାଁରେ ପଟା ଦୋଳି ଲଗା ହବ।
ହୁଁ ଭଲ ଆଉ।
ହଁ।
ବହୁତ ଭଲ।
ହ ଆଉ ମୁଁ ଶୁଣିପାରିଲି ତମ ଗାଁରେ କାଳେ ସେପଟେ କୁଆଡେ କବାଡି ଖେଳ ହୁଏ?
ହଁ ହଁ ହଁ ଠିକ୍ ଶୁଣିଛନ୍ତି କବାଡି ଖେଳ ହୁଏ ଆଉ ନିଶ୍ଚି-ନିଶ୍ଚିନ୍ତ ତ ଆସିବେ କା
କଣ ସବୁ
ହଁ ବାହାରୁ ଆସନ୍ତି ନିଶ୍ଚିନ୍ତ ଆସିବେ କବାଡି ଖେଳ ଦେଖିବା ପାଇଁ।
ଆ ସେଠି ଦୋକାନ ବଜାର ପଡେ ନା?
ଉଁ ହୁଁ ବହୁତ ବଡ଼ ଆକାର ରେ ଯେ ତୁ ବହୁତ ଦୋକାନ ବଜାର ପଡିବ ନା।
ହୁଁ ହୁଁ ଦୋକାନ ବଜାର ସବୁ କରୁଚୁ ବା ସେ ପିଲା ମାନେ କଣ ଓଡିଶାର ନା ରାଜ୍ୟ ବାହାରୁ ଆସନ୍ତି?
ନାଇଁ ସେ ରାଜ୍ୟ ବାହାରାରୁ ମାନେ ରାଜ୍ୟ ଗୋଟେ ଗୋଟେ ସେ ଷ୍ଟେଟ ରୁ ହିଁ ଆସନ୍ତି ଆଉ।
ଆଚ୍ଛା ବୁଝିଲି ନା ବଡ଼ ଆକାର ରେ ହୋଉଛି ସେ ନା ତମେ ଡାକୁନ ନା ମୁଁ ଯାନ୍ତି ସିଆଡେ।
ନାଇଁ ଆସୁନ ରଜରେ କେବେ ଆସ ଦେଖି ଯିବା ଆଉ।
ଉଁ ମୁଁ ଗଲେ ତମେ ଯିବ ମୋ ସହ।
ହଁ ମିଶିକି ମିଶିକି ନହେଲେ ଯିବା ଆଉ।
ହଁ।
ଆଉ ଆଉ କଣ
ତମେ କହୁଥିଲ ତମ ଘର ପାଖରେ ଯୋଉ ଅଛି ମନ୍ଦିର ଗୋଟେ ଯଜ୍ଞ ଚାଲିବ
ହୁଁ ଆରେ ସେଟା ସେ ଯାହା ସେ ଯଜ୍ଞ ଟା ଆକ୍ଚଲି ଆମର କେବେକୁ ପଡେ କହିଲ, ଆମର ଯୋଉ ହୁଏନି ଅଗିରା ପୂର୍ଣ୍ଣମୀ। ସେଇଥିରେ ଆମର ଏଇ ଯଜ୍ଞ ଟା ପାଳନ କରାଯାଏ। ଆ, ଏ କିନ୍ ତୁ ବର୍ତ୍ତମାନ ସେ ଆମର ଗୋଟେ ନୂଆ ମନ୍ଦିର ସେଠି ସ୍ଥାପନ କରାଗଲା। ଅଁ, ତ ସେଥିପାଇଁ ସେ ଯଜ୍ଞ ଟା ଆମର ଫେବୃଆାରୀ କୁ ଘୁଞ୍ଚି ଯାଇଛି।
ଆଚ୍ଛା।
ତୋମ ସେଟା ବଡ ଆକାରରେ ବି ସେ ଯଜ୍ଞ।
ହଁ ଏଇଥରକ ଏଇଥର ପା ଆମ ଲୋକମାନେ ଭାବିନ ତାକୁ ବଡ ଆ କାରରେ କ
ତୋମର ସ୍ଥାପନ ହେଇଛି ମାନେ ନୂଆ କରିକି, ମାନେ କଳସ ବୁଡା ହବ, ଯାତ୍ରା ପୂଜା ବହୁତ ବଡ ଆକାରେ ହବ। ତାହାଲେ
ହଁ।
କଳସ ବୁଡାରେ ତୋମେ ଯିବ ନା?
ହଁ ଆମେ ତ ଏଇଥରକ ଯୋଉ ନୂଆ ହେଇଥିଲା, ତ ଆମେ ଯାଇଥିଲୁ। ପୁଣି ଆ, ଆରଥିକୁ ହବ କି ନାହିଁ ତ କିଛି କହିନାହାନ୍ତି। କିନ୍ତୁ ହେଇପାରେ ମୋତେ ଯାହା ଲାଗ
ନା ନା ହେଇଚି ଫାଷ୍ଟ ଟାଇମ୍ ମାନେ ତୋମର ପ୍ରଥମ ଥର, ତାହେଲେ ତୋମେ କଳସ ବୁଡେଇବନି। ସେଇଟା ସେଇ ଥରେ ହୁଏ।
ହଁ, ହଁ।
ହଁ, ଆଉ
ଆଉ କହ। ଆଉ ଆମ ରାତିରେ କଣ ଖାଇବା?
ତ ସବୁ
ରାତିରେ କଣ ଖାଇବା?
ରାତିରେ ମୋର ରୁଟି ରୁଟି ଭଜା, ରୁଟି ତରକାରୀ ହଁ।
ଭଲ।
ଆମର ଖାଲି ଖରାବେଳ ଟାଇମ୍ କେବଳ ଭାତ। ଆଉ ସବୁ ଟାଇମ୍ ରୁଟି ତ ଆଉ।
ଆଉ ତୋମେ ଚାରିଟା ବେଳେ ଘର ଫର ଖରକାଖରି କର ନାହିଁକି?
ନା ନା ମୋ ମା ଖରିକିସାରିଲେଣି ପରା। ତୋମେ କରୁଛ ତ ବୋଧେ ଆଉ?
ହଁ ମୁଁ ଏ ଖରକୁଥିଲି ତ।
ଓହୋ! ଆ ଏବେ ମୋ ମା ଖରିକି ଦଉଛନ୍ତି। ତାଙ୍କ ଦେହଟା ଟିକେ ଖରାପ ରହିଲା ବେଳକୁ ମୋତେ କୁହନା ସବୁ କାମ କରିବାକୁ ପଡୁଛି। ଘରକାମ, ବାହାରକାମ ହଁ ପରା ଯିଏ ଯେତେବେଳେ ଆସିଲେ ତାଙ୍କୁ ଟିକେ ଚର୍ ର୍ଚ୍ଚା କର ବନ୍ଧୁବାନ୍ଧବ, ଏଇଥିରେ ସମୟ ପଳଉଚୁ।
ହୁଁ, ଭଲ। ମୁଁ ତ ଚାହୁଁଛି ଭି ଆମର ତ ଆମର ନାଇଁ, ମୁଁ ଟିକେ ଘର ବେଳେ ବେଳେ ଖରିକି ଦିଏ ସବୁବେଳେ ନୁହେଁ। ଆଉ ବାକି ବୋଉ ଖରିକି ଦିଏ। ନଲେ ମମି ଖରିକି ଦିଏ। ନ ତଳ ଉପର ଖରିକିଲାବେଳକୁ ଭାରି କଷ୍ଟ।
ହଁ, ହଁ। ସେମିତି ସତକଥା, ତଳପଟାରେ ଗୋଟା ଦିନ।
ଗୁରୁବାର, ତାପରେ ସନ୍ଧ୍ୟା ଦିଆ ସବୁ କାମ କରିବାକୁ ପଡୁଚି।
ତୋମ ଘରେ ସମସ୍ତେ ଭଲ ଅଛନ୍ତି ନା? ସମସ
ହଁ ଘରେ ସମସ୍ତେ ଭଲ ଅଛନ୍ତି, ବହୁତ ଭଲ ଅଛନ୍ତି। ଆଉ ତୋମ ଘରେ?
ହଁ ଆମ ଘରେ ଏବେ ସମସ୍ତେ ଭଲ ଅଛନ୍ତି, ସବୁ କିଛି ଭଲ ଚାଲିଛି ଆଉ। ଆଉ
ଆଉ
ଚାଲୁନ ଯିବା ନା ଆମେ ଆଉ କୁଆଡେ ଯିବା। ଆଉ ତମେ ଆମ୍ବ ଚଟନୀ ବନଉଛ ନା କଞ୍ଚା ଆମ୍ବରେ ଯୋଉ?
ୟେସ ୟେସ ୟେସ ମୁଁ ଗୋଟେ ଥର ଖାଇଛି ବେଶୀ ଖାଇନି ଏଥର ଗୋଟେ ଥର ଖାଇଛି।
ହଁ କରିକି ଖାଇବ ନା ତାର ମଜା ବିଶ୍ବାସ କର। ତାର ମଜା ପୁରା ଅଲଗା ପ୍ରକାର ତମେ କୋଉଠୁ ପାଇବନି। ହଁ କଞ୍ଚାଆମ ଆଣିବ ଛେ-ଛେଚିକି।
ତାକୁ ବା
ଛେଚିକି ତାକୁ ହଁ ତାକୁ ବାଟିକି ମୁଁ ସେଇଟା କହୁଛି ଛେଚା ହବ୍। ହଁ।
ଟେଷ୍ଟ ମାନେ ମାନେ ପା ଆଙ୍ଗୁଠି ଚାଟି ଚାଟି ଖାଇବ।
ହଁ ହଁ ଏବା କହିଲି।
ପଖାଳ ସହିତ ତାକୁ ବେଶୀ ସବୁ ଥିରେ ଖାଇଅ ଗରମ ଗରମ ଭାତରେ ଖାଇପାରିବ ପଖାଳ ସହିତ ଆଉ ଗୋଟେ ଆମେ କଣ କରୁ କହିଲ। ଆମ୍ବ କୁ ଆଣିକି ଚୁନ ଚୁନ କାଟିଦବୁ ତା ଦେରେ ଟିକେ ଜିରା ଗୁଣ୍ଡ। ଲଙ୍କାଗୁଣ୍ଡ, ବିଟ ନୁଣ ପକେଇଦବୁ। ତାପରେ ତାକୁ ଖାଇବୁ କେତେ ଶା
ହଁ ହଁ। ବିଶ୍ବାସ କର ତାର ଯୋଉ ବାସ୍ନା ଟିକେ ରସୁଣ ଖାଲି ଗୋଟେ ଅତି କମ ରେ ଗୋଟେ ପକେଇଦବ।
ଛେଚି ଦବ ଛେଚିକି ପକେଇଦବ।
ଆଉ ଯୋଉ ବାସ୍ନା ସେ ଆଉ କୋଉଠି ମିଳିବନି। ତମେ ଖାଇଛ ତାହେଲେ ଆଉ ଉଁ ମୁଁ କଣ ତମକୁ ବତଉଛି।
ନା ନା ମୁଁ ଖାଇଛି ଭଲ ଲାଗେ ମତେ ଆମ୍ୱ ସିଜିନରେ ତ ସେଇଟା ଆଗ ଖାଇବ ଆଉ। ଆମ୍ବ ଜଷ୍ଟ ହଉ ଆମ୍ବ ତ ଗଛରେ ଫଳୁ ଫଳୁ ଆଉ ଇଚ୍ଛା ହବ ଖାଇବା ପାଇଁ। ଛୋଟ ଛୋଟ ତ ଆମେ ଟେକା ମାରିକି ଝଡେଇକି ନେଇ ଆସିମୁ।
ଭଉଣୀ ଶୁଣ ମୁଁ ଏବେ ବାହାରେ ବସିଛି ହେଲା କି ଆମ ଘର ବାହାରେ ମୁଁ ଦେଖୁଛି ଗୋଟେ ଝି ଝିଅ ଟେ ସେ ବାହା ହେଇ ଯାଇଚି ନୂଆ ନୂଆ ଏବେ ଆସିଚି ଯାଉଛି ତାର ଡ୍ରେସ୍। ଧରିକି ସିଲେଇ କରିବା ପାଇଁ ହେଲା।
ଓହୋ ଆ କୋଉ ପଟକୁ ଆସିଛି କି? ମୁଁ ଜାଣିଛି ତମ ସେପଟେ। ଜଣେ ଦି ଜଣେ କରିଛି ସିଲେଇ ଦୋକାନ ମୁଁ ଗୋଟେ ଥର ଜିମ ପା ମୋର ଗୋଟେ ଡ୍ରେସେ। ଆମ ବନ୍ଧୁ ଛୁଆ ଆସିଛନ୍ତି ତାଙ୍କର
ହଁ ହଁ ଏଇ ରଜ କପଡା ସିଲେଇ ଆଉ। ସେ ଝିଅ ଟା ନୂଆ ନୂଆ ବାହା ହେଇକି ଆସିଚି ନା କେତେ ଜୁଆର ହଉ ଚି ଏଇଠି ବସିଛନ୍ତି ଦଶ ପନ୍ଦର ଜଣ ଲୋକ ଯୁହାର ହଉଚି ଗୋଟେ ଗୋଟେ ଗୋଟେ ଗୋଟେ। ଅ ହଁ ହଁ ସିରିଏ ଧାଓ ତଳକୁ ନଇ ପଡେ ପୁଣି ସିଏ ତାର ତଳକୁ ନଇ ପଡ଼େ। ଦଶ ପନ୍ଦର ଜଣ ଯୁହାର ହେଇକିି ସେଇଠି ଗଲାଣି ହୁଁ। ହଁ ଏସବୁ କେବଳ ଗାଁରେ ପା ଆଉ କଉଠି ନାହିଁ।
ହୁଁ।
ଆଉ।
ଆଉ ସନ୍ଧ୍ୟା ଫନ୍ଧ୍ୟା ଦିଅ ନା ଦିଅନି ତମେ?
ନା ମୁଁ ଏବେ କିଛି କରୁନି ମୁଁ କିଛି କରୁନି ମା ର ଦେହ ଟା ଭଲ ଅଛି ଯେହେତୁ ସିଏ ସବୁ କାମ
ଭଲ ମଜା ଆଉ ମଜା ନିଅ ଆଉ। ଆଉ ପଣସ ଖାଅ ନା ଖାଅନି?
ହଁ ପଣସ ବହୁତ ଖାଏ ଏଇ ପା ରଜ ସମୟରେ ପଣସ ହୁଏନା କଣ ପା?
ହଁ ସାବିତ୍ରୀରୁ ତ ଷ୍ଟାର୍ଟ ହେଇଯାଏ ପାଚିବା ମୁଁ ଶୁଣିଛି କିନ୍ତୁ ଏଥର ଟିକେ ଲେଟ ବ ବଧେ ହେଇଛି ମତେ ବି ପଣସ ବହୁତ ଭଲ ଲାଗେ ଯେ ମୁଁ ବି ପଣସ ଖାଏ
ମତେ ବଢିଆ ଲାଗେଁ ଉଁ ଘରୁ କେହି ଗୋଟେ ଆଣୁନାହାନ୍ତି ନହେଲେ ଆଣନ୍ତି ଖା ତମର ଖାଇଲେଣି।